ହ୍ୟାଲୋ।
ହଁ କଣ କରୁଛ ଏବେ?
ନା ଆମର ଜୋରେ ବର୍ଷା ପକିଲଣି ତମର?
କିଛି ତୁମ ଭଏସ୍ଟା ଆକ୍ଚୁଆଲି ଶୁଭୁନହିଁ ହଁ କୁହ?
ମୁଁ କହିଲି ଜୋରେ ବର୍ଷା ପକେଇଲାଣି, ତମର?
ଆମର ବି ସେମିତି ବର୍ଷା ଧୀରେ ଧୀରେ ଜୋରେ ହଉଛି।
ହଁ ତମେ ସେତେବେଳେ ବି ଧୀରେ ଧୀରେ ଟିକେ ପକଉଥିଲେ ଟିକେ ଜୋରେ ପକଉଛି, ଜୋରେ ମାନେ ।
ବର୍ଷା ଦ ବର୍ଷା ତ ଆମ ଯେଗା ପୁରା ମାନେ ଏତେ ଭଲ ପାଉଛି ଯେ ଛାଡ଼ିକି ଯିବାର ନାଁ ନାହିଁ ଆଉ।
ନାଇଁ ନାଇଁ ଜାଗା ଉପରେ କଣ ଏଇନେ । ଆମ ଏଠୀ ଆମ ଏପଟେ ନଇରେ ଯାହା ହଉ ଡୋଜର ଆସିକି ଟିକେ ଖୋଳିଲା ବୋଲିକି ହେଲା ମାନେ ଏତେ ବହୁତ ସାରାଲା ମାନେ ତାହା ଯାହା ହଉ ପାଣି ସେତିକି ଲେବୁଲ ଆସିଲା ନହେଲେ
ବୁଲ ଆସିଲ।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
ତୁମର ମାନେ କଣ ବର୍ଷା ଦିନ ପୁରା ବନ୍ଧ ପାଖକୁ ପଳେଇ ଆସେ ପାଣି?
ଏଇ ଆମର। ସେଟା ଏରିଆ ମତଲବ କଣ ମାନେ ଏ ଏବେ ପୁଅନ ଏରେ ପାଣି ଠିକ୍ ଠାକ୍ ମାନେ ଅଛି, ଏବେ ମାଂସ ଘର ଫର କରି । । ଏଟା ଆମର ଲୋକଲ ନଇ।
। ହୁଁ ଆମର ବି ଆମର ବି ଦିଦିଟା ନଈ ଅଛି ଏପଟେ ମାନେ ସେଥିରେ
ମୁ ଅଧିକା ଉଠିଲା ବୋଲିକି।
ଅଧିକ ଉଠିଲା ବୋଲିକି କର ତମର କୁମ୍ଭୀର ବି ଆସନ୍ତି?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
ହଁ ହଁ ହଁ ପାରିଲି।
ହେଲାଦେ ଆମ ଏଠି ସାଙ୍ଗେ ସାଙ୍ଗେ ପାଣି ଆସିଲା ମାନେ ଗୋଠି ମାନେ ମାଛ କୋଉ ମାନେ ଧରନ୍ତି? ଯାହାର ଯୋଉ ଜାତି ସେମାନେ ତ ସେୟା କରନ୍ତି ନା? ଏଠି ଆମର ସାଙ୍ଗେ ସାଙ୍ଗେ ଆସିଲା ମାନେ ସ
ସାଙ୍ଗ ସାଙ୍ଗ ଆସିଲ ମାନେ ସବୁ ଜାଲ ଭଟ ଦେ ସ, ହେ ଜାଲ ପୁରା ରେଡି ଆଉ।
ହଁ ଜାଲ ପଇସା ଦେଇକି ଆଗରୁ
ନା ପଇସା ଦେଇକି ଆଗରୁ କିଣାହବ କ ଓ ହୋ।
ହ୍ୟାଲୋ।
ହଁ ହଁ ସୁବୁଚି କହୁ ନା
ହଁ ନାଇଁ ମୁଁ ସେଇଟା କହୁଛି ମାନେ ଗୋଟେ ଖୁସି ନିଜର ବୋଲି ଖୁସି ଲାଗେ ନା ଆମର ନୁହେଁ କିନ୍ତୁ ଘର୍ ପାଖେ ଛା ଦାଦା ପକେଇ ଥିଲେ ତ ଆ
ହଁ ମାଛ ଗୋଟେ ମାନେ ପାଣିରେ ଖେଳୁଥିବ ମତେ ବି ଭାରି ଭଲ ଲାଗେ।
ହଁ।
ନା ଆମର କେହି ମାଛ ଧରା ଧରି ଆମ ଗାଁରେ କରନ୍ତି ନାହିଁ କିନ୍ତୁ ଗାଁ ପାଖରେ ଯେଉଁ ଅଛନ୍ତି ତାଙ୍କର ସେ ଜୀବିକା ସେ ତାଙ୍କର କରନ୍ତି।
ନାଇଁ ନାଇଁ ଆମର ଆମର ଏଠି ସେମତି ନୁହେଁ ନାଇଁ ମୋର ଏଠି ତ ସେମିତି ଯା ଯୋଉ ଜୀବିକା ସେ କରନ୍ତି ଦେ ଇଏ ଆମ ଏଇ ଲୋକାଲ ରେ ହେଲା ସେମାନେ ବା କହୁଛି ଜାଲ କିଣିକି ସେମାନେ ବା ଶ କିଛନ୍ତି ଜ
ଶିଖିଛ, ଜଣ ପୋକଫୋକ ତମେ
କଣ ହେଲା? ତାର ଗୋଟେ ମାଛ ଟା ପକେଇବା ଆସିଲେଣି ସମସ୍ତଙ୍କର ପଡୁଛି ନା ହେଲା ଦେନ ଚାଲ ପକେଇବା। ଏମିତି ଆଉ ପୁଣି ଲୋକ ଆସେ ଫୁଲ ପାଖରେ ସେ ଦେଖୁଥିବେ ମାଛ ପଇଲା ନଗତ ମାଛ ସବୁ ନେବି ନା ହେଲା
ହଁ ତମ ତମକୁ କୋଉ ମାଛ ଟା ଭଲ ଲାଗେ ଖାଇବା ପାଇଁ?
ଛି ମତେ ସେଇ ମ ମାଛ ବିଷୟରେ କିଛି ଜାଣିନି ଫାର୍ଷ୍ଟ କଥା ହେଲା ନାଇଁ ମା ସମୁ ତ ଆଇଁଷ ପ୍ରବଳ ପାଏ ଆଉ ମା ଛ ସେମିତି କୋଉ ଜିନିଷ ଆଇଁଷ ଭିତରେ କୋଉଟା ଜିନିଷ ନଖାଇି ମାନେ ନାହିଁ ମଟନ୍ ଟା ଖାଏ ନା ମଟନ୍ ଫଟନ୍ ସେମତି ଖାଇଦେବି ଯେ ବାନ୍ତି ହେଇଯିବ।
ମଟନ୍ ତ ମତେ ହଁ ମୁଁ ତ ତିନି ବର୍ଷ ହେଲା ଆଇଁଷ ଛାଡ଼ିଦେଇଛି କିନ୍ତୁ ମୁଁ ଆଗେ ମଟନ୍ ବି ଖାଏନି ଯେତେବେଳେ ଖାଉଥିଲି,
ନାଇଁ ମୁଁ ଆଗରୁ ଖାଉନଥିଲି ଏବେ ମନେକର ଟିକେ ହେଲେ ନର୍ମାଲ ଯଦି ଅଲଗା ଟାଇରେ ଖାଇବି ଭାତରେ ଖାଇବିନି କାରଣ ଦେହ ମତେ ଭଲ ଲାଗିବନି।
ଓ ହୋ ସେମିତି ସିଜନ ୱାଇଜ ଯୋଉ ଜିନିଷଟା ଦେଖ ଏଇ ଟାଇମରେ ନା ମାଛ ଅଧିକ ପଡିବ ମାଛ ଟା, ଏବେ ମୁଁ ଆଇଁଷ କରିଦେଇକି ପେଟେ ଖାଇ ଦେଇ ଶୋଇପଡ଼ିବ ଆଗରୁ ତ ଶ୍ରାବଣ ଆଗକୁ ତ ଖାଲି ମାସ ଗୁଡା ଆସୁଛି ଏ କେହି ଖାଇବେନି ଆଉ,
ହୁଁ ଚାଲିଛି ତ ଶ୍ରାବଣ ମାସ ଘର ଭିତରେ ଭାଇ ମାନେ ଯୋଉ ଯିବେ ଆଉ କଣ ଭଲ ଲାଗିବକି କି ଘର ଭିତରେ ଗୋଟେ ପିଲା ଟା ଯାଇଛି ଖାଇବାକୁ ଆମ
ନା ନା ସେଇଟା ତ ଠିକ ଅଛି ଆଉ ବି ସେମିତିରେ ଆଉ ମାନେ ସିଜନ ଜିନିଷ ଗୋଟେ ଗୋଟେ ସିଜନ୍ ଥାଏ ସେଇ ସିଜନରେ ସେଇ ଜିନିଷ ଗଲେ ଭଲ ଲାଗେ।
ହଁ ସେଇଟା ତ ଠିକ କଥା କିନ୍ତୁ କିନ୍ତୁ ଏଇ ଯୋଉ ବର୍ଷା ପାଗ କି କଣ ମାନେ ଆଇଁସ ଆଇସ ପାଇଶ ମାନେ ଗୋଟେ ରୋଷେଇ କରିଦେଲ ଖାଇଦେଲ ଆ ହା ଶାନ୍ତି ଟିକେ ଲାଗେ କାଁ
ଥ ଏ ଭଲ ଲାଗିବ ଆଉ ବର୍ଷା ଟାଇମ ରେ ବି ହୁଁ ହୁଁ।
କିନ୍ତୁ ନାଇ ଆମ ଏ ପଟେ କଣ ହଉଛି କହିଲ, ମନେକର ମୁଁ ଯୋଉ ଠିଆ ହେଇଛି ନା ଆମ ଘର ଷ୍ଟୋକ ରୋଡ଼ ଉପରେ ହେଲା ନା କଣ କରୁଛନ୍ତି ନା? ସବୁ ହେଇଯାଉଛି ମତଣ୍ଟରେ ଅ ସବୁ ଭ ହୋଉ ନା
ହଁ
ଆଜି ସାଙ୍ଗ ଆମ ଘର ବାବା ନାହାନ୍ତି କି ବାବା କଆଡେ ଯାଇଛନ୍ତି ମୋ ମନେହଲା ମୁଁ କିଣିକି କଣ ଖ ଆଇିଷ ଆଣ ପାଇଁ ବାସ୍ ଆମ ଘର ପାଖରୁ ଦି ମିନିଟରେ ମ୍ର
ଦି ମିଟର
ଗଲି ତାଙ୍କୁ କହିଲି ଦେଇଦଲେ କି ମୁଁ ଖାଇଦଲି ଚିକେନ୍ କାଉଣ୍ଟର ଦିଟା
କେନ୍ କାଉଣ୍ଟ୍ର ଦି ମ
ସବୁ ରହୁଛି ଆ ସବୁ ମିଳୁଛି ଆ ଦେ ସେଇଟା ଗ ଟେ ଇଟଷ୍ଟ ହଉଛି ପଟ ଖାଇବାକୁ
ହ ନା ସେଇଟା ଆଉ ଗୋଟେ ଇଣ୍ଟରେଷ୍ଟ ତ ରହିବ ଆଉ ଆଉ ତମକୁ ଭଲ ଲାଗେ ଯୋଉ ଫଳମୂଳ ଖାଏ ଯୋଉ ଆମ୍ବ ହେଇଗଲା କି ଏଇ ସବୁ ଜିନିଷ ଭଲ ଲାଗେ
ହୁଁ ଆମ୍ବ ଏଇ ଯୋଉ ମାଛ ମଛରୁ ହେଇଯିବ ଆମ୍ବ ମୁଁ ସେଟା ଖା ହେଲାନ୍ତା ଆ ମତେ ମିଠାଳି ଟେ ଅଧିକ ଲାଗେ ହେଲା ଏଇ ଯୋଉ ଦୋକାନ ର ଯୋଉ କାରବାର ଫାରବାର ଦିଆ ହଉବି ଯହା ହଉ ଦାନ ଆମ ଖାଏ ହ
ହ ହ ଦୋକାନରୁ କିଣିକଣାକ ବିଷ ଖାଉଛ
ହଁ ସିଏ ହଁ ସେଇ ଜିନିଷ ମୁଁ ମାନେ ତୁ ଦୋକାନ ଆମରେ କଣ କହିଲ ତାର ଟିକେ ମିଠା ଅଂଶ ଟା ବେଶୀ ନଥାଏ ହେଲା ଦେ ମତେ ଟିକେ ଭଲଇ ଏଇ ଯୋଉ ଲୋକାଲ ଆବରେ ମାନେ ସେମିତିଆ ସାଇଜିଆ ସାଇଜିଆ ମତଲବ ଚିକିଣିଆ ମାନେତିେ ଭଲ ଦେଖିଲା ଆଖି ଯୋଟେ ଶ ସୁଦ୍ଧ ଦେଖାଯାଉ
କିଛିଟା ଶଧ ଦେଖା ଦିଅ ସେଆ ହ ହ ବୁଝିପାରୁ
ପାଚିଲା କଥା କହୁଛି ଦେ କଞ୍ଚା ସମସ୍ତଙ୍କୁ ଭଲ ଲାଗେ ଯୋଉ ବ ଯୋଉ ମିଠା
କଞ୍ଚା ଆମ୍ବ ତ ମେ ୁରି ମିଚୁରେ ଖାଇଦିଏ ଲୁଣ ଲଙ୍କା ମଡ଼େଇକି
ହଁ କଞ୍ଚିତା ଲଙ୍କା ଲୁଣ ଯୋଉଟେ ପକେଇ ଖାଆନ୍ତି କ
ଉଟ ପକେଇ ଖାନ୍ତି କଂସ ଆମ୍ର ମାନେ ସେଉଟା ମିଠା ସୋ ହଁ ସେଇଟା ତ ବଢିଆ ହେଲା ମୁଁ କଞ୍ଚମ ବେଞ୍ଚରେ ଖାଇବ ସେଟା ଖାଇବା ବହୁତ ନା ଖାଇବା ପରେ ବହୁତ ଜିନିଷ ଭଲ ଲାଗେ ସମସ୍ତେ ଅଧିକାଂଶ ଟ
ହଁ ସେଇଟା ତ ଠିକ କଥା
ତମେ ଘରେ ବସି ବସିକା ତମେ ବୋରିଙ୍ଗ ଲାଗୁନି ତମକୁ?
ସେଇ ବା ବୋର ଲାଗୁଛି ଆଉ କଣ କରିବି ବୋର ଲାଗୁଛି କଣ ଏଇ ସାଙ୍ଗମାନେ ଆସନ୍ତି ଏ ପାଖ ଆଖ କୁ ଟିକେ ପଳେଇ ଯାଉ ବୁଲିିବାଲିକି।
ଆଉ ଯୋଉ ମାନେ ଲୁଡୁ ଫୁଡୁ କିଛି ଖେଳ ଚେସ୍। ସେ ସେଇରା ସବୁ
ଲୁଡୁ ଫୁଡୁ ନାଇଁ ଆମରି ଆମେ ଖେଳୁଥିଲୁ ମାନେ ପଟ ବଲା
ହ। ହଁ ହଁ।
ହଁ ସେଇଠି ମାନେ ଆଉ ତ ଆଜିିକାଲି
ମାନେ ଆଉ ତ ଆଜିିକାଲି କେହି ପାଲି ପକଉନାନ୍ତି ସବୁ ସବୁ ମୋବାଇଲ ରେ ଖେଳୁଛନ୍ତି।
ହଁ କାହିଁକି କହିଲ ପାଲିରେ ଏବେ ବହୁତ ଲେଟ୍ ହଉଛି।
ଲେଟ ହଉଛି।
ଆଉ ମୋବାଇଲରେ ହଁ ମୋବାଇଲରେ ଖେଳୁ ଖେଳିଲେ ଏଇ ମାନେ ଟିକେ କହନ୍ତି ଲୁଡୁ ଖେଳିଲେ କଣ କଜିଆ ହୁଏ।
ଖେଳିଲେ କଣ? ହୁଁ ହୁଁ।
ଖେଳୁଥିଲୁ ଡେଲି ଆମେ ଖେଳୁଥିଲୁ ହେଲା ମାନେ ପଟ ପୁରା ପଟ ବଲା ଖେଳୁ ପା ଜିତା ଜିତରେ ହେଲା ଦେନ ଘର ପାଖରେ ଗୋଟେ ଦାଦା ଖୁଡି ଟିକେ ନା ଟିକେ ଝଗଡ଼ା ଟିକେ ମାନେ ଏମିତି କଣ କୋ ହେଇଛନ୍ତି ତ ସେ ଆଉ ଟିକେ ବନ୍ଦ ଅଛି ଆଉ।
ହ ଏମିତି ଗାଁରେ ରହିଲେ ବିି ସେମିତି ଝଗଡ଼ା ଫଗଡ଼ା ହବ।
ନାଇଁ ଆମ ସହିତ
ନା ସେଇଟା ଘର ଆଖପାଖ ଯା ବି ହେଲେ ଝଗଡ଼ା ତ ରହିବ ଆଉ।
ଏ ଆଖପାଖ ମତଲବ ନୁହେଁ ତାଙ୍କ ସ୍ୱାମୀ ସ୍ତ୍ରୀ କି ନା ଘର ଝଗଡ଼ା
ଯାହା ହେଲେ ଫ୍ୟାମିଲ
ଆ ଟାଇମ ପାସ୍ ହେଇଯାଏ କାହିଁକି ନା ଆମ ଘର ପାଖରେ ଖୁଡିଙ୍କ ପୁଅ ଅଛି। ସିଏ ଆମ ଘରକୁ ଆସେ କି ଆମ ଘରେ ସବୁ ।
ଝରକା ବାଟେ ବର୍ଷା ହଉଥିବ ।
କି ତାକୁ ଅଧିକାଂଶ ଟାଇମ୍ ତ ଆଣିକି ତାଙ୍କ ଘରେ ଆଣେ।
ହଁ ହଁ।
ଆମର ହେ ଖୁଡି କହୁଥିଲେ ମେଡିସିନ ଆଣିବାକୁ ମୋ ମାମା ଯାଇଥିଲେ ତ ମୋ ଦେହ ଟା ଟିକେ ଆଜି ଖରାପ
ଦେହଟା କଣ ହେଇଛି କି?
କଣ ଏଇ ପେଟ ଫାଟି ଯାଇଛି ଚାରିଟା ରାତିରୁ ଉଠିଲା ପରେ ବା ବାନ୍ତି ଫାନ୍ତି ଟିକେ ହଉଛି । ଥିଲେ ସେମତି ଚା ତାଉ ଗାଧେଇ ପାଧେଇ ପାଞ୍ଚଟାରୁ ମୁଁ କହିଲ ଆଉ ହେ ପାଣି ପାଣି ଓଦାମଦା ହେଇଯାଇଛି ଭଲ ଲାଗୁନି ଆଉ ଯାଉଛି ପାଞ୍ଚଟାରେ ଗାଧେଇ ପା ଏ ଶୋଇପଡ଼ିବି ନହେଲେ ଦଶଟାରେ ଉଠିଲେ ବିି ମୋ ମାମା କହିବ ଯା ଗାଧେଇବୁ ଯା ଗାଧେଇବୁ।
ନାଇଁ ସିଜନ ଚେଞ୍ଜ ହଉଛି ନା ସମସ୍ତଙ୍କ ୟୁମିିନଟ୍ ପାୱାର ଟା ଟିକେ ୱିକ ଥାଏ ସେଟା ବଡି ନଥିଲେ ତୋର କଣ କିଛି ହୁଏ ନା
ହେ ମୋର ମାନେ ଗ୍ୟାସ ଫାସ ଅଲଗା ପ୍ରବ୍ଲେମ ମାନେ ମୁଁ ଏତେ ମୁଁ କିଛି
ମ ମୁଁ ଏତେଁ କିଛି ଖାଏନି ମେଡିସିନ ବି ମତେ ଖାଏନା। ହ।
ଏଇ ଶୀତ ନୁହଁ ମାମାର ବୁଲୁ ମୁ ସକାଳେ ପରଟା ଇଏ ଦେଇଥିଲା ଖାଇବାକୁ ଦୁେ ତାପରେ ରାତିରେ ମ୍ୟାଗି ଦେଇ ଦେଇେଇଥିଲା ଖାଇବାକୁ ସେ
ହୋ ତମେ ଏଇ ଖଣା ଖରାବେେଳେ କଣ ଖାଇଲ?
କଣ ମୁଁ ଆଉ କିଛି ଗଟା କଦ ଖାଏ ନା ମୁଁ କିଛି ଖାଏନି।
ଖାଇନା କିଛି।
ଯାଇନି କଦଳୀ ମୁଁ ଚମ୍ପ
କଦଳୀ ଚକା କଦଳୀ ଖାଇବ। ହଁ ହଁ। ହୁଁ ଆ କ ହେଇଗ ସେ ଖାଲି କେମିତି ଗୋଟେ କାମ ଚଳେଇବା କଥା ଆଉ।
ନାଇଁ ନାଇଁ କହୁଥିଲି ନାଇଁ ମୋର ଯଦି ନର୍ମାଲ ମାନେ ବାନ୍ତି ଫାନ୍ତି ଅଲଗା କଣ ହେଇଥାନ୍ତା ମୁ ଖାଇ ଦେଇେଇଥାନ୍ତି କି
ଖାଇ ଦେଇେଇଥାନ୍ତି କି ମାନେ ତାଙ୍କୁ ଦଉଛି ପାଣି ଫାଣି ଗୁରୁରେ ପିଲ ମାନ ସେଇଟା ତ ଭଲ ଲାଗନ
ହଁ ସେଇ ଜାଗା ତ ମାନିଲନି କୋହୁଥିଲି ଦୋକାନରେ କିିକଣି ଖାଇବା କଥା!। ସକାଳେ ଆଠଟା ବେଳେ କହୁଥିଲ ମୁଁ କହିଲିଇ ଦୋକାନ
ବୟସ ଟା ଠିକ ସେ ଆଉ ଶୁଭୁନି।
ନା ନା ମୁଁ ସେଇ ସତେ ଚୁପଚାପ ହେ ହ୍ୟାଲୋ
ହଁ ହ୍ୟାଲୋ
ନାଇଁ ହଁ କହିଲି ସେଇ ସବ ଚୁପ୍ ହେଇକି ଅଛି ଆଉ କିଛି ଦୋକାନରୁ ଆଣି ଖାଇନି
ହ ହୋ ସେଇଟା ଆଉ କଣ ଦେହ ଯେତେବେଳେ ଖରାପ ଆଉ କଣ ତୁମକୁ ଯେଉଁ ପିଜା ବର୍ଗର ଭଲ ଲାଗେ
ମୋର ଯଦି ମାନେ ଗୋଟେ ଜର ହେଇଯିବ ଅଲଗା କଣ ହେଇଯିବ ମୋର ହୋଉବର ମେ ସେମ ଦୋକାନ ପରା ତରକାରୀ କି ଏଇ ତରକାରୀଉ ଯାହା ଆଣି ଖାଇଦେବି ହେଲା ଟିକେ ଅଧିକା ହେଇଯାଇଛି ଯଦି ନା ଖାଇବେ ନା ବାପାର ପଏା ମତେ ଖାଲି ଶୁଣେଇବେ
ହ
ହେଲା ଆ ଶୁଣିବ ଦେହଟା ତ ଭଲ ଲାଗୁନି ନା ଦେନ୍ ଆଉ ତାପରେ ଗୋଟେ ଜିନିଷ ଜାଣିଷ ନା ମାନେ ଖାଇବା ଟା ଠିକ ନହଲେ ନିଜ ଟାଇପରେ ଫା ମାାରେେ ନା
ନା ନିଦ ଟା ଠିକ୍ ସେ ହବନି ଆଉ ନିଦ ଟା ଠିକ୍ ସେ ନହେଲେ ମାନ୍ଦାଳିଆ ଅବହେ ଲାଗିବ
ହୁଁ ହଁ ଶୁଅନି କି ଏଇ ଯୋଉ ଖରାବେଳ ଟାଇମ
ନାମୁଆ ପରା କାଉ ମଟଟାଲେ ଶୁଆ ନା ଆଉ ବର୍ଷାର ଦିନ ଚିକଚାକ ବସଛ ସଇ ଖବର ରାସ୍ ବିି ହେଲେ ତ ଜର ଖଛ ଏମତିିନ ଖ ଖରାବେେଳେ କଣ ଦିନ ଦିନ ଟା ଦିଆହେଇଛି ମାନେ କହନି ବୁଲାବୁଲି କାମ ଫାମ ଏସବୁ ଜିନିଷ ଆଉ ଦିନଟା ଦିନଟାରେ ତମେ ଯି ଶୋଇବ ତମ ଯେଉଁ ଦୁଇ ତିନି ଘଣ୍ା ଶୋଇଲା ସେ ଦୁଇ ତିିଣ୍ଟା ତମ ବବାଦ ହେଇଗଲା ନାହି ରାତିରେ ତମେ ରାତିଟା ଦିଆଯ ଶୋଇଆବେ ରାତିରେ ଶୋଇବ ରାତିରେ କୁଆଡେ କଣ ବୁଲ
ତମେ ଯେଟା କହୁଛ ସେଟା ଠିକ କଥା ଦିଆ ଆଉ କଣ କରିବା ନିଦ ଯ ଆଉ ଯେତେଳେ ମିଲେ ସେତେବେଳେ ଶୋଇା
ନା ତମେ ଯଦି ଅଧିକା ହେଭି ଖାଇବା ଖାଇଦବ ଖରା ତାହେଲେ ନିଦ ମାଡ଼ିବ ପଖାଳ ଆଉ ତ ପେଟେ ଖାଇଦେବେ ନା ଦେଖ ତୁମେ ଢଳେଇକି ପଡ଼ିବ